ଲୋ ହାଲୋ ହୁଁ।
ହଁ ଶୁବୁଚି?
ଆଁ
କଁ କରୁଚୁ?
ଆଉ କଣ କରିବା ରୋଷେଇ।
କଁ କରୁଚୁ?
ରୋଷେଇ ରୋଷେଇ ହଁ ରୁଟି ସନ
ସଖାଳୁ ଜଳଖିଆ ସଇଲାଣି?
ହଁ ସଇଲାଣି।
ଖରାବେଳେ?
ତୋର? ହ
ମୋର ଭାତ ବସିଚି ମାଛ ତରକାରୀ କରୁଚି।
ଅ ହଁ। ମୋର ଭାତ ବସେଇକି ଆସିଲି ଡାଲି ହେଇସାଇଲାଣି। ଭଜା ବସେଇଛି ଏଇନା ଯାଉଚି ଚିକେନେ ନା ହେଟା କଣ ମଟନ
ଏଁ।
ମଟନ କରିବି ଆଉ ଛତୁ ଟିକେ ମୋ ପାଇଁ କରିବି। ମୁଁ ଖାଇବିିନି ନା ଆଜି।
ହଁ ହଁ ଛତୁ ହବ?
ଛତୁ, ମଟନ, ଭାତ, ଡାଲି, ଭଜା।
ଅଁ ହଁ।
ହଉ ହୁଁ।
ଛତୁ କାହା ପାଇଁ ମଟନ କାହା ପାଇଁ ଏତେ ଆଇଟମ କଣ ଆଜି ସ୍ପେଶାଲ?
ସ୍ପେଶାଲ କିଛି ନାଇଁ ମୁଁ ଖାଇବିନି ଆଇଁଷ।
କି?
ମୁଁ ଆଜି ସଣ୍ଡେ।
ସେଇଥିପାଇଁ ତୋ ପାଇଁ ଛତୁ।
ହଁ। ଯାଇଚନ୍ତି। ହବ ମାନେ କହି ହବନି ସେ ଯାଇଛନ୍ତି ଆଣିବାକୁ।
ଛତୁ ଟା ଏ ଯୋଉ ଇଏ ଜହ୍ନି ରେ ହେଲା ଜହ୍ନିରେ ଯଦି ଛତୁ କରିବୁ ପୁରା ଟେଷ୍ଟି। ସୋରିଷ ମସଲା ଦେଇକି। ଜ ଜହ୍ନିକୁ ଜହ୍ନିକୁ କାଟିଦବୁ ହେଲା
କେମତି କେମିତି?
ଜହ୍ନି ଯେମିତି ଭଜା ଭାଜନ୍ତି ସେମିତି କାଟିବୁ।
ହଁ। ସରୁ ସରୁ ନା ଲମ୍ବା ଲମ୍ବା ମାନେ ବଡ ବଡ?
ନା ନା ଚାରିିକଣିଆ ଆଳୁ ଯେମିତି କାଟନ୍ତି। ଚାରି ପିସ୍ ଲାଖେ ଛୋଟ ଛୋଟ। କରିଦେଲା ପରେ ତାକୁ କଣ କରିବୁ ନା ଜହ୍ନିକୁ ଆଗେ ଧୋଇକି କାଟିବୁ। ଜମା କାଟିକି ତାକୁ ପାଣି ରେ ପକେଇବୁନୁ। କାଟିକି ଜହ୍ନି କିରେ ପାଣି ରେ ପକେଇଲେ ସେ ପାଣି ବେଶି ବାହାରିବ ନା। ତାକୁ ଆଗ ଧୋଇଦବୁ ଧୋଇଦେଲା ପରେ ଜହ୍ନିଟାକୁ କାଟିଦବୁ ଛତୁ ଗୁରା କୁ ଟିକେ ଭାଜିଦବୁ। ବେଶ୍ ବେଶୀ ଭାଜିବୁନୁ ପୋଡପୋଡିଆ କରିବୁନୁ ଟିକେ ଥିବ ଟିକେ କଞ୍ଚା ଟାଇପ୍ ର ଥିବ ତା ଛତୁରେ ଛତୁରେ ଲୁଣ ପକେଇବୁନୁ। ଆଗେ ତେଲ ପକେଇକି ଜମା ଛତୁ ଭାଜିବୁନୁ। ଆଗେ ଛତୁ ଭାଜିବୁ ପାଣି ସରିଲା ପରେ ତାକୁ କାଢିବୁ ତାପରେ ତେଲ ପକେଇକି ଛତୁ ଭାଜିବୁ।
ହୁଁ।
ହେଲା। ଯଦି ତେଲ ପକେଇ ଛତୁ ଭାଜିବୁ ତେଲ ପାଣି ସହିତ ସମାନ ହେଇଯିବ।
ଉଁ
କଦେଲା ପରେ ଶୋରିଷ ଟିକେ ନାକୁରୁ ଜିରା ଟିକେ ନାକୁରୁ ଅ କନ ଆ ଯୋଉ ରସୁଣ ଚାରିକୁଲା ପିଆଜ ଟିକେ ଜଷ୍ଟ ଟିକେ ନାକୁରୁ କରିବୁ ପିଆଜ ଦୋବୁ ଗ୍ରାଇଣ୍ଡିଙ୍ଗ କରିଦୋବୁ ଗ୍ରାଇଡିଙ୍ଗ କରିଦେଇକି ଆଗେ ଛତୁ ଜନହିକୁ ଟିକେ ଭଲସେ ଭାଜିକି ତାକୁ ଖୋଲିଦୋବୁ। ମସଲା ପକେଇ ଆ ଫୁଟ ପଞ୍ଚୁ
ବୁଝିପାଇଲେ ଆଗେ ଛତୁକୁ ଭାଜିକି ବାହାର କରିବ ତାପରେ ଫେଣି ଆଉଥରେ ଛ
ଛତୁକୁ ତେଲକୁ ବା ନା ନା ଆ ଜହ୍ନିରେ ପାଣି ବାହାରିବ ଛତୁରେ ପାଣି ବାହାରିବ ବୁଝିପାଇଲୁ।
ହୁଁ।
ତ ଜହ୍ନିକୁ ଜମା ପାଣିରେ ପକେଇବୁନୁ ଆଗେ ଜହ୍ନିକୁ ଭାଜିବୁ ହେଲା ଧୋଇକି ଭାଜିବୁ ତାପରେ ଛତୁଟା ପାଣି ଗ ହଁ ଛତୁଟା ଯେତେବେଳେ ପାଣି ମରିଯିବ ତାକୁ ଖୋଲଦୋବୁ ଟିକେ ଜଷ୍ଟ୍ ଷ୍ଟ ତେଲରେ ଭାଜିବୁ ହେଲା ଯେହେତୁ ଜହ୍ନି ଛ ହଁ। ଜହ୍ନି ଛତୁ ଯେହେତୁ ଭାଜିବୁ ତୁ ଜନ୍ ଛତୁଟାକୁ ବେଶୀ ପୋଡ ପୋଡିଆ କରିବୁନୁ।
ଉଁ
ତା କାଡଲା ପରେ ପସ୍ ତେଲ ପକେଇବୁ ପଞ୍ଚୁ ଫୁ ଫୁଟଣ ପକେଇବୁ ସୋରିଷ ମସଲାଟା ଏକାଥରେ ପକେଇଦୋବୁ ପାଣି ଅଧିକ ଦେଇଦୋବୁ ଗବ ଗବ ହେଇ ଫୁଟିବ। ତାକୁ ଜମା କଷିିବୁନୁ କଷିଲେ ପିତା ଲାଗିବ।
ହଁ।
ଜିରା ଟିକେ ଜିରା ଲଙ୍କାଗୁଣ୍ଡ, ଧଣିଆ ଲଙ୍କାଗୁଣ୍ଡ, କରି ପାଉଡର, ଟିକେ ସବୁ ପକେଇଲା ପରେ ଜହ୍ନିକୁ, ଛତୁକୁ ପକେଇଦୋବୁ।
ଏ ତରକାରୀ ନା
ନା ରାଇ ରାଇ ଜହ୍ନି, ଛତୁ ରାଇ ବୋହୁତ ଟେଷ୍ଟ୍ ଥରେ ଖାଇବୁ ମାନେ ପାଟିରୁ ଛଡିବନି।
ମୁଁ ଜାଣେ ଭାବୁଛି କରିବି କହିଲୁ ଏନା ନା ଅଛି ଜହ୍ନି ହେଇକା ଅଛି।
କଣ କହିଲୁ?
ହଁ ଜହ୍ନି ଏ ହରିକା ସବୁ ଅଛି ଭାବୁଛି କରିବି ବୋଲି।
ହଁ ବଢିଆ ଲାଗିବ। ଆଉ ଯଦି ବିନା ପିଆଜ ରସୁଣ ପୋଟୋଳ ଏଇ ଯୋଉ ପୋଟଳ ହଁ ପୋଟଳକୁ ପନିର ପକେଇକି ଯୋଉ କରୁନାହାନ୍ତି ଭୋଜିରେ ବିନା ପିଆଜ, ରସୁଣରେ ଖାଇଛୁ ନା? ହାଲୋ।
ହଁ।
ଶୁବିଲା ତତେ?
ହଁ କହ କଣ ଯେ ପୋଟଳକୁ
ବିନା ପିଆଜ, ରସୁଣରେ ଯୋଉ ପୋଟଳ କରନ୍ତିନି
ଶୁଭୁନି।
ବିନା ପିଆଜ, ରସୁଣରେ ଯୋଉ ପୋଟଳ କରନ୍ତିନି କି
ପୋଟଳକୁ ପନିରି
ହଁ ତତେ ଶୁଭୁଚି ନା ଶୁଭୁନି?
ହଁ ଶୁଭୁଚି ମୁଁ କହିଲିି ପୋଟଳକୁ ଜହ୍ନିରେ ଯୋଉ କରନ୍ତିନି ହଁ।
ନା ନା ପୋଟଳକୁୁ ପନିର କଥା କହୁଛି।
ଅ ମୁଁ ଜାଣିନି ସେଟା କି ଆଇଟମଟା ଜାଣିନି। ଜାଣିନି ସେ ଆଇଟମ।
ପୋଟଳ ପୋଟଳ ପନିର ଯୋଉ ଭୋଜିରେ ଯୋଉ ହୁଏ ବିନା ପିଆଜ ରସୁଣ ରେ କରିନୁ? ଜାଣିନୁ?
ନା ନାଇଁ। ଜାଣିନି।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
କେବେ କଲେ ମତେ କହିବୁ। ହଁ।
ହୁଁ।
ଏଇ ଥରକ କଣ ପରିବା ଲଗେଇଛ ବାରିରେ?
ବାରିରେ ଆମର ବାଇଗଣ ଗୋଟେ ଗୋଟେ ଫଳୁଛି, ଭେଣ୍ଡି କିନ୍ତୁ ସଫିସିଏଣ୍ଟ ଫଳୁଛି।
ଭେଣ୍ଡି?
ହଁ, ଏଇନା ଯିବ ଚୋରିକରି ଆସିଥିବ, ସନ୍ଧ୍ୟା ବେଳକୁ ଆଉ ।
ହଁ?
ଆଉ ଜହ୍ନି ଅଳପ ଲାଗିଛି, ବେଶୀ ଲାଗିନି ଅଳ୍ପ ଲାଗିଛି କିନ୍ତୁ ହଉଛି। ଆଉ ଜହ୍ନି ଗୋଟେ ଗୋଟେ ହଉଛି, କଲରା ଆଉ ଶାଗ ଗଛ ଆଉ ଲଗା ହେଇନି।
ଛଚିନ୍ଦ୍ରା, ଛଚିନ୍ଦ୍ରା କଣ ଜାଣିଛୁ ନା ହରା ତମ ବାଇରେ ହେଇଛି?
ନାଇଁ ନାଇଁ।
ହେଇନି?
ଛଚିନ୍ଦ୍ରା ହେଇନି। ।
ସେଇରା ଆଣିଥିଲେ ଆମର କରିଥିଲୁ ଯେ, ହେରା କଣ ଲାଗୁଛି ତା ପିଆଜ ଅଧିକ ଦେଇକି ଭଜି ଥିଲି, ମତେ ଜମା ଭଲ ଲାଗିଲାନି।
ସେଇ ଛଚିନ୍ଦ୍ରା କୁ ପୁରା ଚୋପା ଛଡେଇକି କାଟିବ।
ଚୋପା ଛଡେଇକି? ଏ ପା ଚୋପା କାଳେ ଛଡା ଯାଏନି।
ନାଇଁ ତାକୁ ଚୋପା ଛଡା ଯିବ। ଟିକେ ଟିକେ ହାଲକେଇକି ଚୋପା ଛଡେଇ ଦବ। ତାପରେ ତାକୁ ଗୋଲ ଗୋଲ ଟାଇପ ର ଯେମିତି କଦଳୀ ଗୋଲ ଗୋଲ ଭଜା ଯାଏ। ଚକି ଚକି ଆଳୁ ଭଜା ସେମିତି କାଟିଦବ। ନ ହେନେ ବି ଟିକି ଟିକି କରିକି ସରୁ ସରୁ କାଟିଦେଲେ ବି ହବ। ତାକୁ ତେଲ ଦେଇକି, ପଞ୍ଚୁ ଫୁଟଣ ଦେଇକି, ପିଆଜ ମେଞ୍ଚେ ଦେଇକି ତାକୁ ପୁରା କଡକଡିଆ କରିକି ଭାଜିବ, ଟିକେ ଦବ ଚାଟ୍ ମସଲା। ଆଉ ଗରମ ମସଲା। ଆଉ ସବୁ ମସଲା ଟିକେ, ମାନେ ଯେମତି ରାଗ, ଖଟା ମାନେ ଟିକେ ଟିକେ ଲାଗୁଥିବ। ଚଟ୍ ପଟି ଟାଇପ୍ ର। ତାକୁ ଟିକେ ସିଝେଇ ଦେଇକି ତେଲରେ ବାହାର କରିଦେଇକି ତାୱାରେ ସୋରିଷ ତେଲ ପକେଇ ଦବ। ପକେଇ ଦେଇକି, ତାକୁ ପକେଇକି ପୁରା ଭାଜି ଦବ କଡ କଡିଆ କରିକି, ପୁରା ପୁଟୁଣା ଖିଆ ହେଇଯିବ। ତାପରେ ଖାଇବ।
ସେଆ ତ ଟେଷ୍ଟ ଆଉ।
ହଁ ହଁ। ଆଉ?
ହଉ କେବେ ତୁ ଖାଇ ଖାଉ ଛଚିନ୍ଦ୍ରା?
ମୁଁ ସତେ ନା ଖାଏନି। କି କେବେ ଖାଇନି। ମତେ କୁନ୍ଦୁୁରୀ ଭଲ ଲାଗେନି, କୁନ୍ଦୁର ଟା ବି ସେମତି ଭାଜିବ। ପସନ୍ଦ ଇଏ ଗଲେ ସଚୀନ୍ଦି୍ରା କିଣିକି ଆଣିବେ।
ଭଲ ଲାଗେ ନା କିନ୍ତୁ ତୁ ଆସ ମୁଁ କରିକି ଦେବି ତୁ କହିବୁ ମୋ ପାଟିରେ ଛାଡିବନି।
ଇଏ କଞ୍ଚା କଞ୍ଚା ଟିକେ ମାର୍କେଟରେ ଦେଖିବି ମାନେ କିଣିବା ଆଗରୁ ସେ ଆଗେ ଖାଇଦେବେଣି ଆଠ ଦଶଟା।
ହଁ?
କୁନ୍ଦୁରି ଏକତେ ଫେବରେଟ। ସେଠି ବାଛୁ ଥିବେ ଗୋଟେ ଗୋଟେ ପାଟିରେ ପକେଇ ଚାଲିଥିବେ।
ଅ କୁନ୍ଦୁରି ଭଜା ଭଲ ଲାଗେ?
ବହୁତ ଭଲ ଲାଗେ। କୁନ୍ଦୁରି ସେ ଯୋଉ ସାପୁଆ ସାପୁଆ ଆସେ।
ସାପୁଆ?
ହଁ ମ ଯୋଉ ସଚିନ୍ଦ୍ରା ସେଇଟା।
ଆ
ଆମର ତ କିଏ ଖାଆନ୍ତିନି। କେବଳ ସିଏ ସେଠୁ ଆଣିବେ ତାଙ୍କ ପାଇଁ ଭଜା ହବ।
ହଁ।
ଇଏ ଖାଲପାଟିରେ ବି ଖାଇଦେବେ।
ହଁ ବା ଆମର ଇଏ ବି ଖାଆନ୍ତି। ହ ସଚିନ୍ଦ୍ରା ଫଚିନ୍ଦ୍ରା ଖାଆନ୍ତିନି। ଏ ବାପା ଥରେ ଆଣ ଥିଲେ। ମୁଁ ତ ଜାଣିନି ସେଟା ଭଲ ଲାଗିଲାନି ଜମା। ଏଇଟା କଣ ଲାଗିଲା?
ପୁଅ?
ମୁଁ ତ କେବେ କରେନି। ପୁଅ ଜଷ୍ଟ ଶୋଇଲା।
ହୁଁ ବହୁ ନାଇଁ ଖରା ଦେଇଥିଲା। ପୁଣି କାଉଁଳିଆ ହେଇଚି କିଛି ହେଇନି ବର୍ଷା।
କାଉଁଳିଆ ପାଗ ଦେଇଚି ବା। ପୁରା ରଜପାଗ ରଜ ଗଲା ପରେ ରଜପାଗ। ହୁଁ ହୁଁ।
ବର୍ଷା ସିଯିନ ଆସିଥିଲା ମୌସୁମୀ ଆଇଲା। ଏଥର ସିଆଡେ ରଥଯାତ୍ରା ହଉଚି ନା ହଉନି?
ଆମର ଏଇ ଘର ପାଖରେ ଗୋଟେ ଛୋଟ ରଥ କରିଚନ୍ତି। ତମର ତ ସେଇଠି ବଡ ଦାଣ୍ଡରେ ବଢି ଙ୍କାନାଳ ଏ ଯୋଉ ସେଠି ବଡ ଦାଣ୍ଡରେ ଭଲ ହୁଏ ନା?
ଆମର ଏଇଠି ପୁରା ପୁରୀ ନାଖେ ହବ କିନ୍ତୁ ପ ପୁ ପୁରୀରେ ଏତେ ଲୋକ କିନ୍ତୁ ଆମର ଏଠି ପୁରା ମାନେ ଆ ଲୋ ଏଠି ବଳଭଦ୍ର ଅଛନ୍ତି ନା ତାଙ୍କ ବଡ ଭାଇ? ଆଗ ରଥ ଏଇଠି ଗଡ଼ିବ ତାପରେ ଯାଇକି ପୁରୀରେ ଗଡିବ। ବହୁତ ବଡ଼। ବହୁତ ଲୋକ ଅ ତିନିଟା ରଥ ହବ। ଅ ଝିଅ ପିଲା ରଥ ଟାଣିବେ ଶୁଭ ଝିଅ ପିଲା ଶୁଭଦ୍ରାଙ୍କର ଟାଣିବେ ଝିଅ ପିଲା। ଆଉ ପୁଅ ପିଲା ଟାଣିବେ ଗୀତ ନାଚ ସବୁ ସମ୍ବଲପୁରୀ ଇଏ ସବୁ ତ ଇଏ ସବୁ ଡ୍ୟାନ୍ସ ସ୍ତ୍ରୀ ଲୋକ ମାନେ ଡ୍ୟାନ୍ସ କରିବେ।
ସେମାନେ କଲ୍ କଲଚୁରାଲ ପ୍ରୋଗ୍ରାମ ଟାଇପ ର ହବ ନା?
ପୁରା ମାନେ ପୁରୀ ଇ ପୁରୀ କି ଯାହା ଦେଖିବ ଏଠି ସେଇୟା ଦେଖିବ କିଛିବି ଡିଫ ଫ୍ରେଣ୍ଟ ନାଇଁ ଖାଲି ଲୋକ ଟିକେ ହେବେ ଯାହା ବେଶୀ ଏଠି ଟିକେ ଇଏ ଆଉ।
ହଁ, ସେଠି ପୁରା ଦଳା ଚକଡା ଆଉ।
ହଁ ଆଉ ଏଇଥରକ ଆସିବୁ ଯେ ଦେଖିକି ଯିବୁ ଆମର ରଥଯାତ୍ରା କିନ୍ତୁ।
ସେଇଆ ଭାବୁଚି।
ଆସିବୁ ଗୋଟେ ଦିନ ଆସିବୁ ଗୋଟେ ଦିନ ଦେଖିବୁ ବହୁତ ବଡ ହଉଚି।
ଯିବାକୁ ପଡିବ।
ହୁଁ।
ମୁଁ କହିଲି ଯିବାକୁ ପଡିବ।
ହଁ ହଉ ହଉ ରଖୁଛି ମୁଁ ଯାଉଛି କଣ କରିବି?
ହଁ, ହଁ।